ହଁ କେମିତି ଅଛ?
ହଁ ଭଲ ଅଛି। ଆପଣ?
ହଁ ମୁଁ ବି ଭଲ ଅଛି। ଆଉ ତମ ସେପଟେ ଗରମ କେମିତି?
ଗରମ ମାନେ ଆପଣ କହୁଚନ୍ତି। ମାନେ ଓଡିଶା ଏବେ ପଇଁଚାଳିଶ ଡିଗ୍ରୀ ଖରାରେ ସିଝୁଚି ପରା। କୁହନ୍ତୁନି ଯୋଉ
କୁହନ୍ତୁନି ଏ ଭଗବାନ ଗରମ କଥା ଆଉ କଣ କହିବି ଆମ ଏପଟେ ବି ଏତେ ଗରମ। ଆଉ ଏତେ ଗରମରେ କଣ ଇଛ ଇଚଛା ହଉଚି କହିଲେ ଖାଲି ମାନେ ଥଣ୍ଡା ଥଣ୍ଡା ଜିନିଷ ପିଇବ, ପାଣିରେ ମାନେ ଏମିତି ତ ଲାଗୁଚି ଯେ ଗୋଟେ ଗୋଟେ କୁଣ୍ଡରେ ଗୋଟେ ଫୁଲ୍ କୁଣ୍ଡଟେ ପାଣି ରୁହନ୍ତା କି ସେ ଭିତରେ ବୁଡ଼ିିକି
ସେଇୟା ମତେ ବି ସେଇୟା ଲାଗୁଚି। ମୁଁ ବି ମାନେ ମାନେ ଏତେ ଇଏ ଲାଗୁଚି ଖା କେବଳ ସେଇ କୋଲଡ୍ରିଙ୍କସ ଭଳିଆ ମୁଁ ତ ଯାହାବି ଫଳ ଫଳ ପାଏ ଘରେ ଯାହାବି ଆମର ସେ ଆମ୍ବ ଆସିଥାଉ, ଲିଚି ଆସିଥାଉ ଅ କି ସପୁରି ଆସିଥାଉ, ସେ ମୁଁ ଯାହା ବିି ପାଇବି ମୁଁ ତାକୁ ସବୁ ସାଙ୍ଗେ ସାଙ୍ଗେ ଗ୍ରାଇଣ୍ଡ କରିଦିଏ। ଆଇସ୍ ପକେଇ କି ବିଶ୍ଵାସ କରନ୍ତୁ ଏତେ ଶାନ୍ତି ଲାଗେ ସେଇଟା ପିଇବା ପାଇଁ
ଇସ୍ କୁହନ୍ତୁନି ତ ମାନେ ଆମର ବି ଏପଟେ ତ ଆ ମାନେ ଆମ୍ବ ପ୍ରବଳ ମିଳୁ ଚି। ଆଉ ତ ସେ ଯୋଉ ପା ଚିଲା ଆମ୍ବରେ ମାନେ ଖାଲି ଖରାଦିନ ଆସିଲା ମାନେ ପାଚିଲା ଆମ୍ବରେ ମୁଁ ବିଭିନ୍ନ ପ୍ରକାର ଆଇଟମ୍ ବନା ହେବ।
ନିହାତି ମାନେ ଏ ସେଇ ଆମ୍ବରେ ଆପଣ ଖାଇଚନ୍ତି କି ନାଇଁ ଯୋଉ ସାନ ଯୋଉ ମାନେ ସେଇ ଛୋଟ ଛୋଟ ଆମ୍ବ ପାଚିଲା ଆମ୍ବ ରେ ଯୋଉ ଖଟା କରାଯାଏ ଖାଇଚନ୍ତି ନା?
ବାସ୍ ବାସ୍ ମୋ ମାନେ ମୋ ମୁହଁରୁ କଥା କଥା ଛଡ଼େଇନେଲ। ମୁଁ ସେଇଟା ହିଁ ପଚାରିଥାନ୍ତି ଯେ ସେ ଆମ୍ବ ଖଟା ଖାଇଚନ୍ତି କି ନାଇ ସେ ଛୋଟ ଛୋଟ ଆମ୍ବ ଅ ତାର ଖାଲି ଚୋପାଟା। ଇସ ତାକୁ ମାନେ ତାର ତାର ତାର ଯଉଁ ଚୋପା ଛଡ଼େଇକିନା ମାନେ ତାକୁ ଏମିତି ତ ନର୍ମାଲି ଭାତରେ ଖାଉଚନ୍ତି। ତାପରେ ତାକୁ ଯେଉଁ ଗୋଟେ ରୋଷେଇ କରିକିନା କେମିତି କହିଲେ ଚୋପା କାଢ଼ି ଦେଇକି ତାକୁ ସବୁ ଯୋଉ ତାକୁ ଆମ୍ବ ଖଟା କହୁଚନ୍ତି ଗୋଟା ଆମ୍ବ ଖଟା।
ହୁଁ ହୁଁ ହୁଁ। ହଁ ହଁ ସେଇଆ। ଆପଣଙ୍କ ଘରେ କେମିତି ବନାନ୍ତି ସେଇଟାକୁ?
ଆମର କଣ କରନ୍ତି ସେଯେଉଁ ପରା ତାକୁ ଟୁରି ଆମ୍ବ ବୋଲି କୁହନ୍ତି ଆମ ପଟେ। ଏ ଛୋଟ ଛୋଟଟା ହେଇଥାଏ ତତାକୁ ସେ ଟୁରି ଆମ୍ୱର ତାର ଯୋଉ ଚୋପାଟାକୁ କାଢି ଦିଅନ୍ତି ଆଉ କାଢିକିନା ସେ ସେଟା ମାନେ ତାକୁ ଅଲଗା ରଖିଦେବେ ସେଆମ୍ବ ଗୁଡ଼ାକ ତାପରେ ଏପଟେ ଯିଏ ମାନେ କଣ କହିଲେ ଯଉଁ ତେଲରେ ଟିକେ ଫୁଟୁଣ ଆଉ ଭୃଷଙ୍ଗ ପତ୍ର ରସୁଣ ଆକୁ ଟିକେ ମାନେ ଉମ୍ ପରଜି କିିନା ସେଇଟାରେ ଟିକେ ପାଣି ଦେଇଦେବେ ଗୁଡ଼ ଦେଇଦେବେ ଆମର ମାନେ କିଏ କାହାର କାହାର ଚିନି ପସନ୍ଦ ଆମର ଚିନି ପକା ହୁଏନିତ ନର୍ମାଲି ମାନେ ଆମ ଘରେ ଟିକେ ଚିନି ଏତେ କେହି ଖାଆନ୍ତିନି। ତ ଗୁଡ଼ ପକାହୁଏ ଗୁଡ଼ ତାପରେ ସେଟା ଫୁ ଟି ସାରିଲା ପରେ ସେଇ ଯେଉଁ ଆମ୍ବଟାକୁ ମାନେ ସେଇଟା ଅଳ୍ପ ପାଣି ଦିଆହେଇଥାଏ ମାନେ ଏଇ ଯେଉ ଆମ୍ବଟା ପକେଇକିନାଇକି ତାକୁ ସନ୍ତୁଳିଲା ଭଳିଆ କରାଯାଏ ମାନେ ପୁଣି ଆମ୍ ପୁଣି ଆମ୍ବରୁବି ରସ ଗୁଡ଼ାକ ବାହାରିବ ତାପରେ ସେଇଟା ମାନେ ଟିକେ ହଁ। ହଁ ତାପରେ ସେଯୋଉ ସନ୍ତୁଳି ହେଇ ସାରିଲା ପରେ ଯେମିତି ଗୋଟେ କଷା ହୁଏନିକି ମାନେ ସେଇ ସେଇ ଭଳିଆ ହେଇଯିବ ଟିକେ ମାନେ ହାଲ୍କା ଶୁଖିଲା ଶୁଖିଲା ଭଳିଆ ହେଇଯିବ ତାପରେ ଏପଟେ ଗରମ ପାଣି କରାହେଇଥିବ ଗରମ ପାଣିକୁ ତାହରେ ଦିଆଯିବ ଦେଲା ପରେ ସେଇଟା ମାନେ ଟିକେ ଝୋଳ ଝୋଳ ଟାଇପ୍ର ରହିବ ମାନେସେ ଏ ଏତେ ଟେଷ୍ଟ ଲାଗେଯେ କୁହନି ଆଉ ତାହେଲେ ଟିକେ ଯଦି ହେଙ୍ଗୁ ଟିକେ ପକେଇଦବ ମାନେ ଯେଉଁ ଫୁଟିଲା ବେଳେ
ମାନେ ବିଶ୍ୱାସ କରନ୍ତୁ ତା ମାନେ ଆପଣ କହୁଚନ୍ତି ମୋ ପାଟିରେ ଲାଳ ବୋହୁଚି ଏବେ
ସେ ମୁଁ କହୁଥିଲିବା ମାନେ ମୁଁଏବେ କହୁଚି ସିନା ମୋରବି ପାଟିରୁ ଲାଳ ବାହାରି ଆଉ
ଲାଗେ ମାନେସେ ଆଉ ଯୋଉ ତ ଆଜ୍ଞା।
କୁହନ୍ତୁ?
ଯୋଉ ପାଚିଲା ଆମ୍ବରେ ଆପଣସେ ଆମ୍ବଶଡ଼ା ଖାଇଥିବେତ?
ଆମ୍ବସରା କଥା କୁହନ୍ତୁନି ମାନେ ମୁଁତ ଏଥର ମୋ ମାଆଙ୍କୁ କହିଲି ମା ବୋଧେ ଆମର ଖରାଦିନ ସରିଯିବ ଆଉ ଆମ୍ବସରା କରିବାଟା ବୋଧେ ସରିିବନିନାକଣ ମାନେ ଖରା ଦିନ ଆରମ୍ଭ ହେଲାଠାଣୁ ଆମର ଏ ପର୍ଯ୍ୟନ୍ତ ଆମ୍ବସାରା ଚାଲିଚି ଚାଲିଚି
ମାନେ ସେଇଆ ସେଆମ୍ବୁ ସାରା ଦେଖନ୍ତୁ କିମ୍ବା ସେଯୋଉ ଚମ୍ପିତବି ତାର ଯୋଉ ଚୋ ପାଟା ଯୋଉ ବାହାରେ ପାଚିଲା ଆମ୍ବର ସେଇଟାବି ଯୋଉ ଟେଷ୍ଟେ ଥାଏ ଭ
ମୋରତ କୁହନ୍ତୁନି ମୋର ମାନେ ମୋର ଆଚାର ଭିତରେ ସବୁଠୁ ଯଦି ଫେବରେଟ୍ ପଚାରିବେତ ମୁଁ କହିବି ଆ ଯଉଁ ଚମ୍ପେଇତ। ମାନେ ମତେ ସେଟା ଏତେ ବଢ଼ିଆ ଲାଗେ ଆଉ ଆମରନା ଦିଟା ଗଛଅଛି ଅଁ ମାନେ ଗୋଟେ ଵ ଏମିତି ବଡ଼ ବଡ଼ ଆମ୍ବ ହୁଏ ତଗୋଟେ ପୁରା ଖଟା ଆଉ ଗୋଟେ ମାନେ ସେଖଟାକୁ ଯିବନିକି ମିଠାକୁ ଯିବନି ସେମିତି ତ ସେ
ସେୟା ମାନେ ଏଇ ଖରା ଦିନଟା ସ ତରେ ମାନେ ଆମ୍ବ ପାଇଁ ଯଦି ଏମିତି ସାରା ବର୍ଷ ଆମ୍ବ ମିଳନ୍ତାନା ମାନେ ମନଟା ବହୁତ୍ ଖୁସିଇ ହୁଅନ୍ତା ମାନେ ଏଇ ଗୋଟେ ଗୋଟେ ମାସକୁ ମାତ୍ର
ହଁ ସେଏ ତଟିକେ ପବନ ହେଇଗଲାଣି ଆମ୍ବ ଗୁଡ଼ା ପଡ଼ିଯାଉଚି ତଏତେ ସାରା ଆମ୍ବ କରିବା ତାପରେ ଗଣି କି ହଁ ଆମର ଯେଉଁ ସାହି ପଡ଼ିଶା ଯୋଉଁ ଅଛନ୍ତି। କାହାର ଯଦି ନଥାନ୍ତା ବୋଲେ ହଁ କାହାକୁ ହେଲେ ଦିଅନ୍ତ ସମସ୍ତଙ୍କ ଘରେ ଆମ୍ବ ଗଛ। ତ କିଏ ଆଉ କାହାକୁ ଦେବ ତ ଡେଲି କଣ ହଉଛି ସ
ଗଛ କଣ ଦେବେ ମାନେ ଏବେ ଯଦି ବଜାର ବି ଯିବେ ଆମର ତ ଗଛ ନାହିଁ ସେ ବଜା ଯାର ନାହିଁ ଆପଣ ମାନେ ସେଇ ଛୋଟ ଛୋଟ ଠୁରିଆ ଆମ୍ବ ଟା କୁହନ୍ତି ଆମର ଏପଟେ ଗିରିଡି ଆମ୍ବ ବି କହିଥାଆନ୍ତି।
ସେଇଠା ସେଇଠୁ ଦଶ ଟଙ୍କା।
ସେଇୟା କିଲୋ ଦଶ ଟଙ୍କା କିଏ କୋଡିଏ ଟଙ୍କା ଏମିତିରେ ବିକୁଛନ୍ତି ତ? କିଏ ଆଉ କଣ ପାଇଁ କାହାଠୁ ମାନେ କିଣିବେ? କହୁନାହାନ୍ତି ମାର୍କେଟ ଗଲେ ତ ପରିବା ବିକିଲେ ତା ସହିତ ନେଇଆସିଲେ।
ଆଉ ତ ଆମର ସେ ଯୋଉ ମାନେ ସକାଳୁ ଡେଲି ଆମ୍ବ ଗଛ ତଳେ ଆମ୍ବ ଗଛ। ତା ହେଇଥିବ ତାକୁ ସବୁଦିନ। ସକାଳୁ ଉଠିଲେ ମା ସେ ଆମ୍ବ ଗୁଡାକୁ ଆଣିକିନା ତାର ଯୋଉ ତାକୁ ଚିପୁଡି ଚିପୁଡ଼ି ତାର ରସ ବାହାର କରି ତାକୁ ଆମ୍ବ ସରା ପାଗ କରିକି ମାନେ ଆମର ସେ ଯେମିତି କି ଆମ୍ବଟା ପାକଳ ହୋଇ ଆସିଲା ସେବେଠାରୁ ଏବେ ପର୍ଯ୍ୟନ୍ତ। ତ ଆମର ମାନେ କହିବାକୁ ଗଲେ ଦୁଇ ଦିନ ତିନି ଦିନ ଥରେ ଥରେ ଆମ ସରା ମନା ଚାଲିଛି।
ସେ ଆମର ବି ସେଇଆ ଚାଲିଛି ମାନେ ସେ ଯୋଉ ଆମ୍ବ ସାରା କରିକି ଯୋଉ ସୁ ଖେଇଲା ଟାଇମରେ ଯୋଉ ବାସ୍ନାଟା ବାହାରେ ବିଶ୍ଵାସ କରନ୍ତୁ।
ମା ଶୁଖେଇଥିବେ ଆମ ସରା। ମୋତେ କହେ କି ଯାହା ଟିକେ ତାକୁ ଓଲଟା ଓଲଟି କରିଦେବି ମୁଁ ସେଥି ଭିତରେ ଟିକେ ତାକୁ କାଢିକି ଖାଇ ଦେବି।
ମୁଁ ବି ସେଇଆ ମୁଁ ସେଇୟା କରେ ପା। ମାନେ ନିଶନରେ ମତେ ଆମ୍ବ ପାଇଁ ଏତେ ଲୋଭ ଲାଗେ। ମୋ ଯେମିତି ଇଛା ହୁଏ ମୁଁ ଷ୍ଟୋର କରିକି ରଖିଦିଅନ୍ତି କି ଯେମିତି ଗ୍ରୀନ୍ ମଟର ରହୁଛି ଏ ହେଲେ କଣ ହବ ସେଇ ମାନେ ତାର ଯେହେତୁ ସମୟ ତ ସେଇ ମାସରୁ ଦେଢ ମାସ ଦି ମାସ।
ହଁ ହଁ ସେଇ ସେତିକି ସରିଗଲେ ସରିଗଲା ହଁ ହଁ। ଏବେ ପରା ଆଜି ଆଜି ହିଁ ମୁଁ ସକାଳୁ ଆମ୍ବ ଗଛକୁ ଦେଖୁଥିଲି। ମାନେ ଆଉ ଗଛରେ ସର୍ବମୋଟ ସାତଟା ନା ଆଠଟା ଆମ୍ବ ଅଛି। ମୁଁ ଖାଲି ସରିଲା ମାନେ ଆଗକୁ ପୁଣି ଆଗକୁ ପୁଣି ଆସିବ ଆଉ ବର୍ଷଟା ଅପେକ୍ଷା କରିବାକୁ ପଡ଼ିବ।
ନିହାତି ପୁରା ବର୍ଷେ ଯାଇତାକୁ ଅପେକ୍ଷା କରିବାକୁ ପଡିବ ପୁଣି ମାନେ ବିଶ୍ୱାସ। ଆପଣ ଏଇ ଖରାଦିନ ଆସିଲେ ଏଇ ଯୋଉ ଆମ୍ବର ଗୋଟେ ଯୋଉ ବିଭିନ୍ନ ପ୍ରକାର କାର ଆପଣ ତାପରେ ସେଇ ଆମ୍ବରେ ଦେଖନ୍ତୁ କଣ ନା ଆମେ କରୁଛନ୍ତି? ଖଟା କରୁଛନ୍ତି ଆମ୍ବ ଯାଉ ଖାଇଛନ୍ତି କି ନାହିଁ? ଯୋଉଟା କି ଆମର ଗୋଟେ ମାନେ ଆମ୍ବ ଯାଉ?
ଆମ୍ବ ଯାଉ ନା ମୁଁ ଖାଇନି କେମିତି ସେଇଟା କହିଲେ?
ସେଇଟା ମାନେ ମାନେ ଯେମିତି ଆପଣ ଏବେ କହିଲେ ଗୋଟେ ଖଟା ଏଇଟା ବି ସେମିତି ସେଇ ଟାଇପର ଟିକେ ଆମ୍ବ ଯାଉ ମାନେ ଆମ ଗାଁରେ ସେଇଟା ହୁଏ ମୁଁ ଖାଇଥିଲି ମୋ ଆଈ କରିଥିଲେ। ମାନେ ତାକୁ ପ୍ରଥମେ ସେଇ ଚାଉଳ ଦେଇକି ଯୋଉ ଅରୁଆ ଚାଉଳ ଯୋଉ ତାକୁ ଏମିତି ଦେଇ ପାଣିରେ ଦେଇକି ନା ବତୁରେଇ ଦେଇକି ତାପରେ ତାକୁ ଭାତ ରାନ୍ଧିଲା ଭଳିଆ ଟିକେ ରାନ୍ଧି ଦେଇଥିଲେ ତାପରେ ସେ ଯୋଉ ଆମ୍ ଆମ୍ବ ଯାକ ଏମିତି ପାଚିଲା ଆମ୍ବ ଯେମିତି ଆମର ଛଡେଇକି ଯେମିତି ଆମେ ପକଉଛନ୍ତି ଆଉ ଯେମିତି। ଆମ୍ବ ଖଟାରେ ଯେମିତି ଆପଣ ପକେଇଥିଲେ ସେମିତି ହିଁ ଚୋପା କାଢିିକି ପକେଇଥିଲେ ତାପରେ ସିଏ ବା ମାନେ ଚାଉଳ ଟିକେ ଟିକେ ଭାତ ଟାଇପ ର ହେଇ ଆସିଲା ବେଳକୁ ଯେମି ତି ଯାଉଟା ଯେମିତି ଆମର ବନାହୁଏ ତ ସେଇଥିରେ ଆମର ପକେଇ ଦେଇଥିଲେ ଆମ୍ବ ଗୁଡାକ। ତ ଦିଟା ଯାକ ସିଝିଲା ସେଥିରେ ଟିକେ ଲୁଣ ପକେଇ ଦେଇଥିବେ ଆପଣ ତାପରେ ସେ ଦିଟା ଯାକ। କେତେବେଳେ ପୁରା ମିଶି ଆସିବ, ଟିକେ ମାନେ ପୁରା ବା ମାନେ ସେଇ ଚାଉଳ ଟାକୁ ଆଉ ଏଇ ଯୋଉ ଆମ୍ବଟାକୁ?
ହଁ।
ପୁରା ବହୁତ ଭଲରେ ତଳେ ମାନେ ଗ୍ରେଭି ଟା ଟାଇପ ର ମାନେ, ଯେତେବେଳେ ମେ ଟିକେ ବହଳିଆ ହେଇଯିବ, ଭଲ ଲାଗିବ, ଟିକେ ଯାଉ ଟାଇପ ର। ଖିରି ଖିରି ଭଳିଆ ତ, ସେତେବେଳେ ମାନେ ଯିଏ ଗୁଡ ଖାଆନ୍ତି ପକାନ୍ତି। ଆମର ଯେହେତୁ ବାବାଙ୍କର ଡାଇବେଟିସ୍ ପାଇଁ ଆମେ ଗୁଡ଼ ଖିଆଯାଏ। ତ ଗୁଡ ପକା ହୁଏ, ତାପରେ ତାକୁ ମିଠା ପାଇଁ ବୋଲି, ତାକୁ ପୁଣି ଖାଆ ହବ। ତାପରେ ସେଇଥିରେ ଆପଣ ଟିକେ ବାସ୍ ଛୁଙ୍କ ଦେଇଦେବେ ମାନେ ଆପଣଙ୍କୁ ଯାହା ବି ଇଚ୍ଛା ହବ, ମାନେ କାଜୁ ବି ପକେଇଲେ ହବ। ଯଦି ସେମିତି ବି ଟିକେ ଜିରା ଫୁଟଣ ଦେଇ ଦେଇକା ଛୁଙ୍କ ଦେଇଦେବେ। ବିଶ୍ୱାସ କରନ୍ତୁ ସେ ଯାଉ, ମାନେ ସେ ଆମ୍ବଯାଉର ବି ଏତେ ଟେଷ୍ଟ ଥାଏ ବହୁତ।
ମାନେ ତାକୁ ତାକୁ ତା ତାକୁ ତାହେଲେ ମାନେ ଭାତ ଭାତରେ ବି ଖାଇ ଦବୁ, ଏମିତି ନର୍ମାଲ ବି ଖାଇ ହେବ।
ହଁ, ନିହାତି ମାନେ ଆପଣ ଭାତରେ ସେମିତିରେ ଖାଉଛନ୍ତି, ଏଇଟା କିନ୍ତୁ ଯାଉ ଟାଇପ ର, ଯେମିତି ଆମ୍ବ ଖିରି କଲାପରି। ସିଏ ସେଇ ଟାଇପ ର ହିଁ ହବ।
ଓହୋ, ନାଇଁ! ମୁଁ ତ ସେଇଟା ମୁଁ ତ ସେଇଟା କେବେ ଖାଇନି। କିନ୍ତୁ ଆପଣ ଯୋଉ ହିସାବରେ ମତେ ମାନେ ତାର ପ୍ରସ୍ତୁତି ପ୍ରଣାଳୀ ଟା ବତେଇଲେ। ମୁଁ ନିଶ୍ଚିତରୂପେ ଘରେ ଗୋଟେଦିନ ।
ନିହାତି ଥରେତ ଚେଷ୍ଟାକରନ୍ତୁ, ମାନେ ଯେହେତୁ ମୁଁ ଏଇଟା ଦେ ଦେଖିଛି, ମୁଁ ଏଯାଏଁ ଏଯାଏଁ ବନେଇନି। ମୁଁ ମୋ ଆଈ ବନେଇଲା ବେଳେ ସବୁବେଳେ ଦେଖେ। ତ ମୋ ଆଈ ଏମିତିହିଁ ବନାନ୍ତି, ବହୁତଟେଷ୍ଟ ଲାଗେ। ମାନେ, ଆମ୍ବର ସେଥିରେ କେତେପ୍ରକାରର ଯଦି ଆମେ ବାହାର କରିବା ଏତେ ପ୍ରକାରରେ। ବି ବାହାରିବ, ମାନେ ସେ ଗୋଟିଏମାସ ପାଇଁ ଆସେ।
ଆମେ ଆମେନା କଉଛି ସିଜନାଲ ଫ୍ରୁଟ ଯେଉଁଗୁଡ଼ାକ ଅଛି, ତା କୁ ମାନେ ଯେତେ ପାରିବା ସେତେ ଭର ପୁରଭାବରେ ଆମେ ଖାଇବାକଥା, କାହିଁକି ନା ତା ମିଳିବନି। ଆମେ ଏବେ ଖରାଦିନ ଛାଡ଼ିଦେଲେ। ଆଉ ତାପରେ ଖୋଜିଲେ ବି ମିଳିବନି। ଆଉ ତାପରେ ଯୋଉଯାକ ମିଳୁଛି କଣ ସିଏ ଥୋଡ଼ି ନା ଦେଶୀ? ସେଇଟା ମାନେ ବିଦେଶରୁ ଆସୁଛି। ଆଉ ତାରେ ସେତେ ପରିମାଣରେ ଭିଟାମିନ୍ସ ବି ନଥାଉଛି। ଏଇ ଯୋଉ ସିଜନରେ ଯୋଉ ଫଳ ମିଳୁଛି, ତାକୁ ଆମେ ଯେତେପାରିବା ସେତେ ଖାଇବା କଥା।
ତାକୁ ଆପଣ ଦେଖୁନାହାନ୍ତି, ମାନେ ଆମ୍ବଟା ଯେତେବେଳେ ପ୍ରଥମରୁ ଷ୍ଟାର୍ଟହଉଛି, ଯେତେବେଳେ ଛୋଟଛୋଟ କଷି ଆମ୍ଭ ହେଇଥିବ ସେତେବେଳେ କଣ କିଏ ଛାଡ଼ନି ନା? ଛୋଟ କଞ୍ଚାଆମ୍ବରୁ ତାଙ୍କୁ ନେଇକି ଆଣିକି, ଚୋପାଚାଞ୍ଚିକି ତାକୁଟିକେ ଚୁନଚୁନ କରିଦେବେ। ତା ସହିତ ଲୁଣ ଲଙ୍କାଗୁଣ୍ଡ ଚିନିଟିକେ ପକେଇ ଦେବେ ଲେମ୍ବୁ ଟିକେ ଚିପୁଡି ଦେବେ ଓ ହୋ!
ଆଉ ଖାଲି ଖାଲି କଞ୍ଚାଆମ୍ବକୁ ଟିକେ ଲଙ୍କାଲୁଣ ଦେଇକିବି ଖାଇବାଟା ଓହୋ!
ହଁ, ବହୁତ ଟେଷ୍ଟ। ମାନେ ଆମ୍ବ ଆମ୍ବ ର ବି ସତରେ ନା, ଯେମିତି ତାର ମାନେ କାମ ବି ସେମିତି ବହୁତ କଞ୍ଚାରୁ ଶେଷ ପର୍ଯ୍ୟନ୍ତ ତାକୁ ଲୋକ କିଏ ବି ଛାଡ଼ନ୍ତିନି।
ସେ କଣ କଲେ କଞ୍ଚାରୁ ପାଚିଲାଠୁ ପଚିଲା ପର୍ଯ୍ୟନ୍ତ ସେ ସବୁଠାରୁ
ସେଇଆ ପୁରା ଜମାବି ତ ଛାଡି କିହିଁ ହବନି, ନିହାତି ମାନେ ଏତେ ସୁନ୍ଦର ମାନେ ଆଲୋଚନା ଆମ୍ବ ବିଷୟରେ ହେଇଚି ଆମେ କରିଛନ୍ତି ନିହାତି ମୁଁ ବିି ଚିନ୍ତ ଆପଣଙ୍କୁ କହିଲି, ସେ ଆମ୍ବଯାଉ ଟିକେ କରିକିଥରେ
ହଁ ହଁ ନିଶ୍ଚିତ ନିଶ୍ଚିତ ମୁଁ ସେଇଟା ହଁ ହଁ ନିଶ୍ଚ୍ ନିଶ୍ଚିତ ରୂପେ ମୁଁ ସେଟା ତ ନିହାତି ଟ୍ରାଏ କରିବି। ଆଉ ହଉ ହଉ, ଠିକ୍ ଅଛ୍, ମତେ ବହୁତ ଭଲ ଲାଗିଲା। ହଉ ହଉ, ହଉ, ରହିଲି।
ଆଜ୍ଞା।